ଗୋଟା ମାର୍କେଟ।
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ ଭାଇ ନମସ୍କାର।
ହଁ ଭାଇ ନମସ୍କାର ଆପଣ ଦିନକୁ କେତେଥର ନମସ୍କାର କରୁଛନ୍ତି ମତେ।
ଆମ୍ଭେ ଦିନକୁ ଦଶ ଥର ଆପଣଙ୍କୁ ନମସ୍କାର କରୁଛୁ।
କରିବାର କାରଣ ଆପଣ ମୁଁ ଜାଣିପାର କି ଆପଣ ନମସ୍କାର କାହିଁ ମତେ କରୁଛନ୍ତି।
ନମସ୍କାର ଆପଣ ଆମ୍ଭ ଠାରୁ ବହୁତ ବର୍ଷ ବଡ।
ଆପଣଙ୍କର ସଂସ୍କାର ଆପଣଙ୍କର ବୟସ ଠାରୁ ବଡ ଲାଗୁଛି ମ।
ଆଜ୍ଞା
ଯେହେତୁ କି ଜାଣିଥିବେ ଏ ଯୋ ଶବ୍ଦ। ଏ ଶବ୍ଦ ଯୋଉ ମୁଁ କହିଲି ଏବେ
ଆଜ୍ଞା
ଇଏ ଶବ୍ଦ ଅମିତାଭ ବଚ୍ଚନ ଜଣେ ବଲିଉଡ ବୀର ଯାହାକୁ ଆମେ ଜାଣିଥାଉ ସେ ଏଇ ଶବ୍ଦ ଟା କହିଥିଲେ।
ଆଜ୍ଞା
ଆଉ ଆପଣ କଣ କରୁଛନ୍ତି ଏବେ ମୁଁ ଜାଣିପାରେ କି?
ଆମ୍ଭେ ଏବେ ଖାଦ୍ୟ ଖାଇଥାନ୍ତୁ ଆପଣ ଆମକୁ ଫୋନ କରି ଥିଲେ ସେଥିପାଇଁ ଖାଇଲୁନୁ ଆଉ ଟିକେ ଗଲେ ଖାଇ
ଆଉ ସବୁ କୁଶଳ ମଙ୍ଗଳ ଆପଣଙ୍କ ଜୀବନରେ ଚାଲିଛି ତ ଏବେ।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି?
ଆମେ ଏବେ ଆପଣଙ୍କ ସହିତ କଥାବାର୍ତ୍ତା ହଉଛି। କଥା ବାର୍ତ୍ତା ସଇଲା ପରେ ଆମେ ଏଇନା ରୋଷେଇ କରି ଖାଇବୁ।
ଆପଣ ଖାଇ ସାଇଲେଣି।
ନାଇଁ ଆମେ ଖାଇନୁ ଖାଇବୁ ଆଉ।
ଆପଣ କଣ କରୁଛନ୍ତି?
ମୁଁ ଆଉ କଣ କରିବି ମୁଁତ ଏଇଠି ଶୋଇଚି। ମୋର ଆଖ ପାଖ ପରିବେଶରେ ଯେତେ ଲୋକ ଯାଉଚନ୍ତି ମୁଁ ତାଙ୍କୁ ଦେଖୁଚି। ମତେ ଦେଖିକିନା ତାଙ୍କୁ ଖୁସି ହଉଚିକି ଯାହା ହଉ ଆମେ ଏଇ ଯୋଉ ଗଳିରେ ଏକା ଥିଲୁ ଏଇ ତାପରେ ଏତେ ସବୁ ଲୋ ଲୋକ ଆସିକି ରହିଲେଣି ଖୁସି ଲାଗୁଚି ଆଉ ଏକାଟିଆ ଏକାଟିଆ ଡର ଯୋଉ ଲାଗିଥାନ୍ତା ସିଏ ଆଉ ଲାଗିବନି ଆଉ ଆମର ରୁମ୍ ରେ ଜଣେ ଗୋଟେ ପିଲା ରହୁଚି ତାଙ୍କ ନାମ ହେଲା ବିଶ୍ଵରଞ୍ଜନ ମହାନ୍ତି। ଆପଣ ମୁଁ ଆପଣଙ୍କୁ ଗୋଟେ କହୁଚି ଶୁଣନ୍ତୁ? ହଁ ସିଏ ଯେତେବେଳେ ରଜ କିମ୍ବା ମୁଁ ଘରକୁ ପଳେଇଥିବୁ ଇଏ ରା ତିରେ ଉଁ ଏକା ଶୋଇବେ ଯାହା ହେଲେ ଲାଇଟିଟା ବନ୍ଦ୍ ହବ ଆଲୁଅ ବନ୍ଦ୍ ହେଲେ ସିଏ ଶୋଇବେ ତସିଏ କ କରନ୍ତିନା ଆଲୁଅ ବନ୍ଦ୍ ଥିବେ କରିକି ଶୋଇ ପାରନ୍ତିନି ସିଏ ଆ ଆଲୁଅଟା ଲଗେଇ କିନା ଶୋଇବେ ବୁଝିଲେ।
ସେ ଆଲୁଅ ଦେଇକିନା ଶୁଅନ୍ତି।
ହଁ ସିଏ ଆକ୍ଚୁଆଲିରେ ହେ ସରି କ୍ଷମା କରିବେ ମାନେ ମୋର କହିବାର ମାନେ ହେଲା କି
ତାଙ୍କୁ ବହୁତ୍ ଭୟ ଲାଗେ ଅନ୍ଧାରେବି
ଆଜ୍ଞା ଆଜ୍ଞା ଭୟ ଲାଗେ ମୁଁ କହିବାକୁ ଚାହୁଁଚିକି ମାନେ ସିଏ ଆସି କିଏ ଗୋଟେ ବିଶ୍ୱାସ କରିବେନି ଏକୋଇଶି କୋଡିଏ ବର୍ଷର ବୟସର ପିଲା ହେଲେଣି
ବାଳକ ହେଲେଣି
ଆଜ୍ଞା ସିଏ ଏଇ ଏଇ ବୟସରେବି ସିଏ ଛାନିଆ ହେଇ ଯାଉଚନ୍ତି କିମ୍ବା କିଏ ଆସିବକି କାଳେ ରାତିରେ ମତେ ଧରି ପକେଇବ ମୋଗୋଡ଼ ଦିଟା ଉର୍ ଦିଟା ଧରି ଦେଇ ଟାଣି ଦେଇ ଯଉ ଆମର ଗାଧେଇବା ସ୍ଥାନ ଯୋଉଠି ଅଛି ସେଠି ଟାଣି ନେଇଯିବିସ୍ ଜିଏ ଟିକେ ସେଇ ଭୟରେ ଟିକେ ଆଲୁଅ ଲଗେଇକି ରାତିରେ ଶୁଅନ୍ତି। ଦିନେ କଣ ହେଇଚି ମୁଁ ବାହାରକୁ ଯାଇଥିଲି ମତେ ସିଏ ଫୋନ୍ କରିଥିଲେ କହିଲେକି କିତମେ କୋଉଠି ଅଛ। ମୁଁ କହିଲି ମୁଁ ଅଛି ଏଇକ୍ଷୀଣା ବାହାରେ ଯାଉ ଯାଉ ମି ମାନେ ଯାହା ହେଲେବି କମରୁ ଅତି କମରୁ ସାଢେ ଦଶଟାରୁ ସା ଏଗାରଟା ଭିତରେ ମୁଁ ପହଞ୍ଚିବି। ତ ସିଏ କଣ କଲେନା ଶୋଇଥିଲେ। ଯେହେତୁକି ମୁଁସେଇ ଦିନ ଥିଲି ରଜତ୍ ତାଙ୍କ ଗାଁକୁ ପଳେଇଥିଲେ। କି ଫୁଣିବି ମାନେ ବିଶ୍ଵାସ କରିବେନି ଆପଣ ଗା ମାନେ ଆମର ଯୋଉ ଗାଧେଇବା ସ୍ଥାନଟା ଯୋଉଠି ଅଛି ଗାଧୁଆ ଘର ଲାଇଟ୍ ଟା ଦେଇକି ସେଶୋଇଥିଲେ ମାନେ ଆପଣ ମାନେ ଭାବନ୍ତୁ ଦେଖି
କେତେ ଡରୁଆ ସେ କେତେ ଅନ୍ଧାରକୁ ଡରୁଚନ୍ତି।
ଆଜ୍ଞା।
ସେତ ବହୁତ୍ ଅନ୍ଧାରକୁ ଡରୁଚନ୍ତି।
ଆଜ୍ଞା ଆପଣ ମତେ ଆର ଉପାୟ କହିପାରିବେକି? କେମିତି ଆମେ ସେପିଲାର ଏଇ ଅନ୍ଧାରରୁ ଭୟଟା ଛଡ଼େଇ ପାରିବା।
ଦିନେ ରାତିରେ ସେ ଶୋଇଥିବେ ଲାଇଟ କ ଲିଜା ଯେ ନାଇଁ କି ଦି ଜଣ ଆଗୁଆ ହଁ ଦି ଜଣ ବାହାରି ଯାଇ ସେ ରୁମ ରୁ ଆଗୁଆ କବାଟ ଦେଇ ପଳେଇଲେ।
ନାଇଁ ଭାଇ ଯଦି କିଛି ହେଇଗଲା ଭାଇ ବୁଝୁନା ଆପଣ। ଆମର ଯଦି ମାନେ ଏକାଟିଆ ରହିଲେ ଭାଇ ନିହାତି ଡର ତ ମାାଡିବ ଯାହେଲେ। ଛାନିଆ ରେ ଯଦି ମାନେ ଅ ବେହୋସ୍ ହେଇଗଲା କିମ୍ବା କଣ ହେଇଗଲା ମୁଣ୍ଡ ଫୁଣ୍ଡ ବୁଲେଇ ପଡିଗଲା।
ଯାହା ହବ ତା ପରଦିନ ଦେଖାଯିବ ଆଉ।
ୁପଟା କତକା ବୁଝଛି। ଆପଣ ଆପଣ ଡରନ୍ତି କି ଏ ଅନ୍ଧାର ଠାରୁ ଆପଣ ଡରନ୍ତି କି ଯଦି ଆଲୁଅ
ନା ନା ମୁଁ ବା ଆସି ଆମ ବାର୍ରେ ବଇଚି ଏବେ।
ଆଜ୍ଞା ଆଜ୍ଞା ଆପଣ ବାର୍ରେ ବଇଥିବେ ମାନେ ଆପଣ ବାର୍ରେ ଭୂତ ନିଆତି ବାହାରୁଥିବ।
ବା ଭୂତ ହେତ ମୁଁ ଖେଳେଇ ସବଳେ।
ଆଜ୍ଞା।
ମୁଁ ଭୂତ ସହିତ ପ୍ରତିଦିନ ଖେଳେ।
ଭୂତ ସହିତ ଆପଣ ବସିକି ଖେଳନ୍ତି।
ଆଜ୍ଞା।
ସିଏ ଏବେ ବିଶ୍ୱାସ୍ କରିବେନି ଶୋଇଥିଲେ। ଏବେ ମାନେ ମୁଁ କହିଦେଲିି ଯେମିତି ସିଏ ଆହୁରି ଛାନିଆ ହେଇଗଲେଣି।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ଆପଣଙ୍କର କିଏ ମହିଳା ବନ୍ଦୁ ଅଛନ୍ତି କି।
ନାଇଁ ନାଇଁ ନାଇଁ ଆପଣଙ୍କର ଥିବେ ମତେ କାହିଁ ଲାଗୁଚି।
ନାଇଁ ନା ମୁଁ ଆପ୍ ଆମର କେହି ମହିଳା ବନ୍ଧୁ ନାହାନ୍ତି। ଆମର ମହିଳା ବନ୍ଧୁ ନାଆନ୍ତି ଆମର ପୁରୁଷ ବନ୍ଧୁ ଅଛନ୍ତି।
ଆମର ବି ପୁରୁଷ ବନ୍ଧୁ ବୋହୁ ବହୁତ ଅଛନ୍ତି କି
ଆପଣଙ୍କୁ ଦେଖି ତ ଲାଗୁନି ଆପଣଙ୍କର ମହିଳା ବନ୍ଧୁ ନଥିବେ ବୋଲି।
ଥାଙ୍କ୍ ୟୁ ଧନ୍ୟବାଦ ଧନ୍ୟବାଦ।
ମତେ କୋଉଠୁ ଗୋଟେ ଉଡା ଉଡା ଖବର ଆସିଲାଣି କି ଆପଣଙ୍କର କଣ ଚାରିଟା ମହିଳା ବନ୍ଦୁ ଅଛନ୍ତି।
ହୁଁ ରଜତ୍ ଆପଣଙ୍କୁ କହିଥିବେ।
ଉଡା ଖବର ଆଇଛି ଆପଣଙ୍କ ସମ୍ପର୍କରେ ରଜତି ଏକମାତ୍ର ପିଲା। ଯେ ସବୁ କିଛି ଜାଣିଥିବେ ତ ଆପଣ ନିଜେ ଭାବି ପାରିକି
ର ରଜତ୍ ର କଥା ମୁଁ କହିବି ଆପଣଙ୍କୁ।
ଆଜ୍ଞା ମୁଁ ର ଆଜ୍ଞା କୁହନ୍ତୁ ରଜତ୍ ର କଥା ବିସ୍ତାର୍ରେ କୁହନ୍ତୁ ମୁଁ
ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ସିଏ ଯେତେବେଳେ ରାହୁଲ କେଲାରେ ପଢୁଥିଲା।
ଆଜ୍ଞା ଗୋଟେ ଶୋନାଲି ବୋଲି ଗୋଟେ।
ଗୋଟେ ଝିଅ ଟା ଆଜ୍ଞା ମହିଳା ଥିଲେ ସିଏ କଣ ହେଇଛି ରାତିରେ ଆଉଚି ଘରକୁ। ସେ ଏଇଟି ବୋଲରରେ ଇଏ ଆସଇ ଭିକ ମାଗିଆ ରାତିରେ ଆଉଛି। ତା ଭାଇ ଟା ତାକୁ ଟିକେ ଦେଖିଦେଇଛି ରାତିରେ ଆଉ ହ୍ଵାଟ୍ସପ୍ ରେ ହ୍ଵାଟ୍ସପ୍ ରେ ରାତି
କହି ପାରିବେକି। ଆଉ ଟିକେ ତ ଆଉ ଥରେ ଟିକେ ଆପଣ କୁହନ୍ତୁ କଣ କହିଲେ ରାତିରେ ଆସ୍ ସେ ବୋଲରରେ ମାନେ ବାହାନ ରେ ସେବନ କରିକି ଆସୁଥିଲେ।
ଆଜ୍ଞା ଆଜ୍ଞା ରାହୁଲ୍ କେଲାରୁ ଆଉଥିଲେ ପାରାଦୀପ। ରାତି ରାତିରେ ଗାଡ୍ରେ ଆଉଚନ୍ତି ତାଙ୍କ ଭାଇ ରା ଚାର୍ଟାରେ ଟିକେ ହ୍ଵାଟ୍ସପ୍ ରେ ଅନଲାଇନ୍ ପଳେଇଥିଲେ। ତାଙ୍କ ଭାଇ ଦେଖିଲେ ଯେ ଇଏ ରାତିରେ ଚାଟିଂ କରୁଚି। ଅନ୍ଲାଇନ୍ ଅଛି ଅନ୍ଲାଇନ୍ ରାତି ଚାର୍ଟାରେ ସେ କେଉଁ କାର୍ଯ୍ୟ କରୁଥିବେ ଆପଣ ମତେ କହିପାରିବେ। ରାତି ଚାର୍ଟରେ ଅନ୍ଲାଇନ୍ ରହି ହ୍ଵାଟ୍ସଆପ୍ ରେ ଥିଲେ।
ହୁଁ ଏଇ ସବୁ ଜିନ୍ଷ ତ ମତେ ବି କାଇଁ ଭାରି ବିଛି ମାନେ ବିଭିନ୍ନ ପ୍ରକାର ଲ ମାନେ ବିଚଳତା ଲାଗୁଛି କି ସିଏ ମାନେ ରା କି ଏତେ ସମୟ ହେଲାଣି ସେ ଜଣଙ୍କ ସହିତ କଥାବାର୍ତ୍ତା ହଉ ଛନ୍ତି ମୁଁ ଶୁଣିକି ଆଶ୍ଚର୍ଯ୍ୟ।। ହେଇଯାଉଛି କିନ୍ତୁ ମତେ ବି
ଶୁଣିବାକୁ ପଡୁଛି କାରଣ ଏତେ ଭଲ ପିଲା ହେଇକି ନା ସେ ବି ଏହି କାର୍ଯ୍ୟରେ ଯୋଗଦାନ ଦେଇ ଦେଇଛନ୍ତି।
ମତେ ବି କୋଉଠି ନା କୋଉଠି ସନ୍ଦେହ ରହୁଛି କି ଆ ରଜ ଏଠି ଯୋଉ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି ତାଙ୍କର କିଛି ନା କିଛି କଳା ଥିବ ସେ କଳା ସିଏ ଏ ବିଶ୍ୱବିଦ୍ୟାଳୟରେ ପ୍ରୟୋଗ କରି ସେ ଆପଣ ସଠିକ ଥିଲେ।
ଆଜ୍ଞା ରଜତ ଏତେ କଳା ହେଇକି ବି ସେ ଖଣ୍ଡେ ତାଙ୍କର ମହିଳା ମଧ୍ୟ ରଖିଚନ୍ତି।
ନାଇଁ କଳା ଘରାରେ ଆପଣ କିଛି ରଖନ୍ତିନି ସିଏ ତ ଠାକୁର ଯାହା କରିଛନ୍ତି ଯହାହେଲେ ଜଗନ୍ନାଥ ଠାକୁରଙ୍କର ରଙ୍ଗ ବି କଳା।
ଉ ହୁଁ।
ବୁଝିଲା ହ
ଆଜ୍ଞା, ଆଜ୍ଞା।
ବୁଝିଲେ ତ ସିଏ ସେମିତି କିଛି ନାହିଁ। ସେ ଯାହାହେଲେ ତାଙ୍କର ଟିକେ କଳା ସ୍ମୃତି ରହୁଛି। ସେ କଳାକୁ ସେ ଟିକେ ସେ ଭିତ ଭିତରିଆ ଛାଡି ଦଉଛନ୍ତି ସେ କଳା ଟା ଆମ ବିଶ୍ଵବିଦ୍ୟାଳୟରେ
ଆଜ୍ଞା।
ଆପଣଙ୍କର କଳା କଣ? କିଛି ତ ଗୋଟେ ଆଜ୍ଞା
ଆମ୍ବର କଳା ହଉଛି ବ୍ୟାଡମିଣ୍ଟନ ଖେଳିବା।
ଆପଣ ବ୍ୟାଡ଼ମିଣ୍ଟନ ବି ଖେଳନ୍ତି।
ଆଜ୍ଞା ଆଜ୍ଞା ସେଇଥିରେ ସାରିଲି।
ସୁନ୍ଦର ସୁନ୍ଦର ଆପଣ ଦେଖନ୍ତୁ ଭବିଷ୍ୟରେ ଯଦି ଆପଣ ହେଇପାରୁଛି ବ୍ୟାଡମିଣ୍ଟନ ରେ ଉପଯୋଗ ମାନେ ଉପଯୋଗତା ଦିଅନ୍ତୁ। ଯୋଉଥିରେ କି ଆପଣ ଆଗକୁ ସରକାରୀ ଅ ସରକାରୀ କାମରେ ବି ଆପଣ ଲାଗିପାରନ୍ତି କଣ ଦେଖନ୍ତୁ ଏନା ଆଜିକାଲି ଦୁନିଆରେ ପଇସା ନ କମେଇଲେ ଦୁନିଆ ଚଳିବନି କି ପେଟ ବି କାଲି ରହିବନି ବୁଝିଲେ ତାହେଲେ ଆଜି ପାଇଁ
ଏତିକି ଥାଉ ଆଜ୍ଞା ରହୁଛି କାଲି ଆଜ୍ଞା କାଲି ସକାଳୁ ଆପଣ ଥିବେ?
ଆଜ୍ଞା ଆଜ୍ଞା କାଲି ସକାଳୁ ଏଗାରଟା ପାଖାପାଖିରେ ମୁଁ ପୁରା ସମ୍ପୂର୍ଣ୍ଣ ଫାଙ୍କା ଥିବି ଆପଣ ଚାହିଁଲେ ମତେ ଫୋନ କରିପାରନ୍ତି ମୁଁ ଆପଣଙ୍କ କଲ ଟା ଉଠେଇଦବି ଆଉ କଥାବାର୍ତ୍ତା ହବା। ଆମର ଯେତିକି ବି କାମ ଅ ଅଛି ଆମେ ସରେଇକିନା ଯେମତି ଭଲ ରୋଜଗାର କରିବା। ଆମର ଏଇ ଲକ୍ଷ୍ୟ ହେଲା ଆମର ଏଇ
ଆଜ୍ଞା ଆଜ୍ଞା ଭଲ କଥା।